ହ୍ୟାଲୋ
ହ୍ୟାଲୋ
ଆଜ୍ଞା ସାର୍ ନମସ୍କାର।
ନମସ୍କାର।
ହଁ ଆଜ୍ଞା ଆଜ୍ଞା ଶୁଭୁଛି ଆପଣଙ୍କ ଭୟସ ମତେ ଠିକ ଠାକ ମୋ ଭୟସ ଆପଣକୁ ଶୁଭୁଛି।
ଆଜ୍ଞା ଆଜ୍ଞା
ଆଛା କେମିତି ଅଛନ୍ତି?
ହଁ ଭଲ ଆପଣ କ
ହଁ ଠିକ ଠାକ
ହୁଁ ହୁଁ ଆଉ କଣ କରୁଥିଲେ ସନ୍ଧ୍ୟାରେ?
ହଁ ଟିକେ ପଢା ପଢି ଚାଲିଥିଲା ସନ୍ଧ୍ୟାରେ
ହଁ ହଁ ମୁଁ ତ ଲାଇବ୍ରେରୀରୁୁ ପଳେଇଲିି ମୁ ଟା କେମତି ଭଲ ଲାଗିଲାନି ତ
ଆଚଛା ଆଛା
ବୟସ ଲଥ ନ ଆଉ।
ଆଛା ଆଜି କୋଉ ବିଷୟରେ କଥା ହବା।
ଭୁତ।
ଆତ୍ମା
ଆତ୍ମା ଦେଖିଛନ୍ତି ଆପଣ?
କଣ କହିଲେ?
ଆପଣ ଦେଖିଛନ୍ତି?
ଭୂତ ଭୂତକୁ କେହି ଦେଖନ୍ତିନି ବାସ ଆତ୍ମା ଟା ଅଛି ବୋଲି ସମସ୍ତେ ଅନୁଭବ କରନ୍ତି ଯେ ଆତ୍ମା ଟା ଅଛି ମୁଁ ତ ଦେଖିନି ବାସ ସବୁ ଜିନିଷକୁ କଣ ଆମେ ଦେଖୁ କିି ଦେଖୁନି ବାସ୍ କେତେଟା ଲୋକ କଥା ଅଛି ଯୋଉଟା କି ଆଗରୁ ରହିଆ ଆଜି ପର୍ଯ୍ୟନ୍ତ ତେଣୁ ସେ କଥାକୁ ନେଇକି କିଛିଟା ପ୍ରମାଣ ବି ସେମାନେ ଦିଅନ୍ତି ଯାହାଫଳରେ ଆମକୁ ବିଶ୍ୱାସ କରିବାକୁ ପଡେ ଦେଖିଥିବେ ଆପଣ ଅ ଭାରତ ରେ ଏବେ ବହୁତ ଗୁଡେ ରିବାର୍ଥ ପୁର୍ନଜନ୍ମ ହଉଛି। ଆପଣ ଦେଖିଥିବେ ବହୁତ ଗୁଡେ ଚାଲିଛି ଏବେ ପୁର୍ନଜନ୍ମ। ହାଲୋ।
ହଁ ଶୁ ଶୁବୁଛି ଶୁବୁଛି ଜାଣିପାରୁଛି।
ଆଜ୍ଞା ପୁର୍ନଜନ୍ମ ହଉଛି ଏବେ ମାନେ ଜଣେ ମାନେ କୌଣସି କାରଣରୁ ମରି ଯାଇଥିବ ଟିକେ ରୁହନ୍ତୁ ଟିକେ ରୁହନ୍ତୁ। ଆଜ୍ଞା ଆଜ୍ଞା ଯେମିତି କି ଆପଣ ଦେଖିଥିବେ ମାନଙ୍କର କୌଣସି ଇନକେସ୍ ମୁଁ କୌଣସି କାରଣରୁ ମରି ମ ମାନେ ମରିଯିବି ମୋର ଡେଥ୍ ହେଇଯିବ ମୁଁ ଯାଇକି ଆଉ କୋଉଠି ସେମ ମାନେ ଚେତନା ଶକ୍ତି ରଖିକି ଅନ୍ୟ କାହା ଗର୍ଭ ଭରେ ଜନ୍ମ ନେବି।
ସେଇଟା ସେଇଟା ସ ସତ ସେଇଟା ସେଇଟା ସତ କଥା ନା ଖାଲି ଶୁଣିଛନ୍ତି
ଆ ଶୁଣିଛନ୍ତି ବହୁତ ଗୁଡେ କେସ୍ ତ ଏମିତି ହେଇ ଯାହାର ବୈଜ୍ଞାନିକ ମାନେ ଟୋସ୍ ପ୍ରମାଣ ବି ଦେଇଛନ୍ତି ୟୁଟ୍ୟୁବରେ ଅପଲୋଡ ହେଇଛି ମତେ ଜଣେ ମୋର ସହକର୍ମୀ ଯେ ଅଛନ୍ତି ସେ ମତେ ଦେଖଉ ଥିଲେ ଏସବୁ ବିଷୟରେ ମୁଁ ଦେଖୁଥିଲି ବିଶ୍ଵାସ ତ ଆମେ ଦେଖନ୍ତୁ ଆମେ ଯଦି କହିବା ଏମିତି ଅ ମାନିଲେ ପଥର ଅ ସରି ମାନିଲେ ଠାକୁର ନ ମାନିଲେ ପଥର।
ହୁଁ ହୁଁ। ନାଇଁ ସେଇଟା ମୁଁ ଯାଇଥିଲି ସେଇଟା ମୁଁ ଯାଇଥିଲି ଯୋଉ ଆମର କରନ୍ତି ଯୋଉମାନେ ସାଧୁସନ୍ଥ ତାଙ୍କ ପାଖକୁ ଯିବେ ସେମାନେ ଏଇ କଥା ଗୁଡା ହିଁ କହନ୍ତି କି ଆମେ ଏଠି ପୁର୍ନଜନ୍ମ ପାଇବା ସେଠି ପୁର୍ନଜନ୍ମ ପାଇବା ତ ଆମେ କେବେ ସେ କଥା ଜାଣିନେ କିନ୍ତୁ ମୁଁ ଜାଣିଛି କି ଆତ୍ମା ମାନେ ଆଗରୁ ବୁଲାବୁଲି କରୁଥିଲେ ଭୁଲ ଗାଁ ମାନଙ୍କରେ ଶୁଣିଥିବେ ମୁଁ ଜେଜ ଆଈ ମୋ ସାଙ୍ଗମାନେ ଏମିତିକି ମୋ ସାଙ୍ଗମାନେ ବି କୁହନ୍ତି କି ଆମେ ଭୂତ ଦେଖିଛୁ କୋଉଠି? ନା ସିଏଠି ଜଣେ ଗୋଟେ ସ୍ତ୍ରୀ ଲୋକର ବେଶ ହେଇ ଏମିତି ବୁଲୁଥିଲା।
ଶୁଣନ୍ତୁ ସେରା ସେ ଯୋଉ ସେ ଯୋଉ କହୁଛନ୍ତି ସେ ଯୋଉ ଶୁଣନ୍ତି। ଟିକେ ସେ ଯୋଉ କହୁଛନ୍ତି ଭୂତ ହେଇକି ଅନ୍ୟମାନଙ୍କୁ ଡରେଇବା ଧଳା ଶାଢୀ ପିନ୍ଧିକି ଏଇ ବା ଏଇପରି ଭାବରେ ସେଠି ବସିବା ଏସବୁ ଆକଚୁଆଲି ସତ ନୁହଁ ଏସବୁ ହଉ ଆମ ମନର ଭାବନା ମୁଁ କହିବିନି ଭୂତ ଅଛି ହଁ ହୁଏତ ହେଇପାରେ ଆତ୍ମା ଅଛି ବୋଲି ମୁଁ କହିପାରେ ଅ ମାନେ କୌଣସି ସମସ୍ତେ ଭୂତ ହୁଅନ୍ତିନି ବା ସମସ୍ତଙ୍କ ଆତ୍ମା ଏପରି ଅ ଅତୃପ୍ତ ହେଇକି ବୁଲେନି ଯୋଉମାନେ ମଲା ବେଳେ ଅ ଜୀବନ ବା ପରିବାର ସମାଜ ପ୍ରତି ପୁଣି ଲାଳସା ରଖିକି ମରିଥିବେ ସେଇମାନେ ହିଁ ପୁଣି ଥରେ ଜନ୍ମ ନିଅନ୍ତି ଵା ସେଇମାନେ
ହଁ ସେଟା ସେଟା ହଁ ସେଟା ତ ସତ କଥା କହନ୍ତି ବି
କାରଣ ଆମେ ଯେତେବେଳେ ଆପଣ ଜାଣିଥିବେ ପ୍ରେମାନନ୍ଦ ମହାରାଜ ବି କହୁଛନ୍ତି ଗୀତାରେ ବି ଆମର ଅଛି ଯେ ଆମେ ଯୋଉ ଜନ୍ମ ନଉଛେ ମରିଗଲା ପରେ ଆମେ ଦାୟୀ କରୁଛେ ଭଗବାନ କହୁ ଯେ ମୁଁ ଆଉ ଟିକେ ଆୟୁଷ ର ବଞ୍ଚିବାର ଥିଲା ମୋର ମୁଁ କାହିଁକି ଏତେ ଶୀଘ୍ର ମରିଗଲି କି ମୋର ବାପା କି ମୋର ଆଈ କି ମୋର ଜେଜେ କି ଜେଜେମା କି ଗୋଟେ ବଞ୍ଚିଥିବାର ଥିଲା। କିନ୍ତୁ ସେ ତାଙ୍କ ବୟସଠୁ ଆହୁରି ଅଧିକ ଅଧିକ ମାନେ କମ ବୟସରେ। ସେ ମରିଗଲେ କିନ୍ତୁ ଏଇଟା ଏଇଟା ହଉଛି ଆମର ଭୁଲ କାରଣ ମୃତ୍ୟୁଗୋଟି ଜୀବନର ଶେଷ ନୁହେଁ ମୃତ୍ୟୁ ହଉଛି ଗୋଟେ ନୂତନ ଜୀବନର ନୂତନ ଗୋଟେ ଆଭାସ ନୂତନ ଜୀବନର ଗୋଟେ ଆଭାସ ବା ଆରମ୍ଭ ନୂତନ ଜୀବନର ତେଣୁ ଆ ସେଇଟା ହଉଛି ଯିଏ ମରିଗଲେ ସେଇ ସେ ଆସିଲା ବେଳେ ଜନ୍ମ ନେଲା ବେଳେ ଭାବ ଭାବିକି ତାଙ୍କ ଚେତନା ସେତିକି ଥିଲା ଯୋଉ ଆମେ କହୁଛେ ସେ ମରିଗଲେ ବୋଲି ଆତ୍ମା ମୁଁ ବୋଲି ଯୋଉ ଅହଂମ୍ଭାବଟା ଆମର ଅଛି ମୁଁ ବୋଲି କେହି ନାହିଁ ଆମ ଭିତରେ ଗୋଟେ ଚେତନା ଶକ୍ତି ଅଛି ଯେତେବେଳେ ଆମେ ପୃଥିବୀ ପୃଷ୍ଠରେ ଜନ୍ମ ନେଲେ ଯେତେବେଳେ ଆମେ ସେଇ ଚେତନା ଟିକେ କ ହିଁ ନେଇକି ଯାଇଛନ୍ତି ଚେତନା ଟା ହଉଛି ମୁଁ ଭାବିକି ଆସିଛି ଯେ ମୁଁ ବଞ୍ଚିବି ଏତିକି ଏତିକି ଦିନ ବଞ୍ଚିବି ଆଉ ଏଇ ଦିନ ସେଟା ଆପଣ ଭାବିକି ଆସିଛନ୍ତି ମୁଁ ମରିବିବାନ ମୁଁ ହିଁ ମୋ ନିଜ ମରିବାର ଯୋଉ ଡେଟ ଟା ସେଇଟା ମୁଁ ସ୍ଥିର କରିଛି ଭଗବାନ ସ୍ଥିର କରିୁନାହାନ୍ତି। ଭଗବାନ ବାସ ଆମକୁ କିଏ କହିଲା ଆପଣ ଆପଣ ଆପଣ ଦେଖନ୍ତୁ ଶୁଣନ୍ତୁ ଶୁଣନ୍ତୁ କିଏ କହିଲା ମୁଁ ଆପଣଙ୍କୁ ସେ ତ ଜଣେ ନୁହଁ କୌଣସି କଥା ଆପଣ କହିଲେ ପ ଆପଣ କହିଲେ ମତେ ପଚାରିଲେ ଭୂତ ଆପଣ ଦେଖୁଛନ୍ତି କି ନାଇଁ ଆପଣଙ୍କୁ ପଚାରିବି ଭଗବାନଙ୍କୁ ଆପଣ ମାଗୁଛନ୍ତି କି ନାଇଁ
ଆ ଦେଖନ୍ତୁ ମୁଁ କହୁଛି ଅନୁଭବ କରିହବ। ସେଟା ଭଗବାନଙ୍କୁ ଆମେ ତ ଟ ଦେଖି ନାହାନ୍ତି ସେଇଟା ଅନୁଭବ କରି ହୁଏ ଯେ ଭଗବାନ ମୋ ସ ପାଖରେ ଅଛନ୍ତି ଏଇ ଯୋଉ ଭୂତପେତା କଥା କହୁଛନ୍ତି ଏଇଟା ଆକ୍ଚୁଆଲି ମୁଁ ଜାଣିବାରେ ମତେ ମିଛ ଲାଗେ କଥାଟା। ହେ କି ତା ଆତ୍ମା ଡରାଇଲା ତା ଡରେଇଲା ଏଇଟା ମିଛ କଥା ମତେ ଲାଗେ କାରଣ ମୁଁ ଯେତେବେଳେ ସାଙ୍ଗଟା ଶୁଣନ୍ତୁ ଶୁଣନ୍ତୁ ମୁଁ ଶୁଣିଛି ହେଲା ମୋ ସାଙ୍ଗ ଟା ମତେ କହିଲା କି ଆମର ଏଇ ଜାଗାରେ ଗୋଟେ ଜଣେ ରହୁଛି କି ସିଏ ମୁଁଏ ଗଲା ବେଳେ ସବୁବେଳେ ବାଉଁ ସୁବିଧା ଟା ହଲଚଲ କରୁଛି।
ଆରେ ଭ ଆରେ ଶୁଣନ୍ତୁ ଶୁଣନ୍ତୁ ଆପଣଙ୍କୁ କହିଲି ସେ ଯୋଉ କହୁଛି ଯେ ଭୂତ ଟା ଏମିତି ବସିଥିଲା ସେମିତି ବସିଥିଲା ବାଉଁଶ ଭୁ ହଲୁଥିଲା ଅ ସୋ ସବୁ ମିଛ କଥା ପବନ ହବ ପତ୍ରର ଧର୍ମ ପବନ ହବ ମାନେ ସେ ହଲିବ। ମିଛ କଥା ମୁଁ କହୁଛି କିନ୍ତୁ ମୁଁ ଆପଣଙ୍କୁ ପଚାରୁଛି ଆପଣ ମତେ ଯୋଉ ପ୍ରଶ୍ନ ଟା କଲେ ଭୂତ ଅଛି କି ନହିଁ ମୁଁ ଆପଣଙ୍କୁ ପ୍ରଶ୍ନ କରୁଛି ଆପଣ ଭଗବାନଙ୍କୁ ମାନନ୍ତି କି ମାନନ୍ତିନିଁ
ହଁ ମାନେ
ଆପଣ ଏ ଭଗବାନଙ୍କୁ ଦେଖିଛନ୍ତି ମାନୁଛନ୍ତି କାହାକୁ
ନାଇଁ ଭଗବାନଙ୍କୁ ଦେଖିନ ବ ସେ କିନ୍ତୁ ଅନୁଭବ କରୁଛି ନା କହିଲି।
ଭଗବାନ ଅଛନ୍ତି ଆମେ ଯୋଉ କହୁଛେ ଯୋଉ ଆ ବାହାରିଥିଲା ଗୋଟେ ଫିଲ୍ମ ଆଫା ଯୋଉ ଆଡଭାଟାଇଜ ଆସିଥିଲା ୟୁ ଟୁ ଟୁବରେ ଆ ସେଟା କଣ? ସେଇଟା ହଉଛି ଗୋଟେ ବିଶ୍ଵାସ ଜହ୍ନ ମାମୁଁ କୁ ଡାକିଲେ ନିଦ ଆସିଯାଏ, ସତରେ କଣ ଜହ୍ନ ମାମୁଁ କୁ ଡାକିଲେ ନିଦ ଆସିଯାଏ? ସେଇଟା ହଉଛି ଗୋଟେ ବିଶ୍ଵାସ। ଆମ ଭାବନା ସି ସେମିତି ଭଗବାନ ଅଛନ୍ତି ସେଇଟା ହଉଚି ଆମର ବିଶ୍ଵାସ, ଭୂତ ଅଛି ସେଇଟା ହଉଚି ଆମର ବିଶ୍ଵାସ ସତ କଥା ସେଟା କି ମିଛ କଥା ନୁହଁ, ଆପଣ ନୁହଁ ଆପଣଙ୍କ ପୂର୍ବ ପୁରୁଷ ହୁଅନ୍ତୁ, ମୋ ଜେଜେ ବାପା, ମୋ ଜେଜେ ମା ଅନ୍ତୁ ସେମାନେ ବି ଭୂତକୁ ଦେଖି ନାହାଁନ୍ତି। ବା ସେମାନଙ୍କର କ ଥା ଟାକୁ ସତ୍ୟ ପ୍ରମାଣିତ କରିବା ପାଇଁ ଆପଣ ମାନଙ୍କୁ ବିଭିନ୍ନ ପ୍ରକାର ଉ ଉଦାହରଣ ଦେଇ ଦେଇ ସେ ଆସିଛନ୍ତି।
ହୁଁ।
ବୁଝିପାରିଲେ ତ। ଭୂତ ମୁଁ ତ ତାପରେ ମୋ ଆପଣଙ୍କୁ ପୁନର୍ଜନ୍ମ କଥା କହିଲି ଆପଣ ୟୁଟ୍ୟୁବ ରେ ବିଭିନ୍ନ ଭିଡିଓ ଏବେ ଆସୁଛି ଏବେ ନା ତେୟାଅଶି ମସିହାର ବୋଧେ ଉଣେଇଶହ ତେୟାଅଶି ମସିହାରେ କି ଉଣେ
କେ ମୁଁ ଆକ୍ଚୁଲି ମୁଁ କୌଣସି ବାବା ହେରିଆଙ୍କୁ ବିଶ୍ୱାସ କରେ ନା। ଏ କୌଣସି ସେ ବାବା ସାଧୁସନ୍ଥ ମୁଁ ଏତେ ବିଲିଭ୍ କରେନା କାହାକୁ।
ହଁ କୁହନ୍ତୁ ଆପଣ କୁହନ୍ତୁ।
ମୁଁ କହିଲି କି ମୁଁ କୌଣସି ଏ ଉଁ ବାବା ଫାବା କୌଣସି ବାବାଙ୍କୁ ବିଶ୍ବାାସ କରେ ନା ମୁଁ। ତ ସେଥିପାଇଁ ମୁଁ କାହା ଭିଡିଓ କ- କାହା ଭିଡିଓ ଯେ ଦେଖେ ନା। ମୋତେ ଭଗବାନ ମୁଁ ଜାଣିଚି ଭଗବାନଙ୍କୁ ପୂଜା କଲେ ଭଗବାନ ଇଏ ହେବେ, ଅ, ତାଙ୍କୁ ହିଁ ପୂଜା କର ମୁଁ କୌଣସି ବାବା ଫାବାଙ୍କୁ ଏତେ ମାନେ ନା ଆଉ, ବିଲିଭ୍ କରେ ନା, କି ତାଙ୍କୁ ମାନେ କୌଣସି ଖରା ଜିନିଷ କହେ ନା କି କୌଣସି ଇଏ କରେ ନା କିନ୍ତୁ ମୁଁ ମାନେ ନା କଣ ମୋତେ ଭଲ ଲାଗେନା ତାଙ୍କ ଇଏ କଥାବାର୍ତ୍ତା କାରଣ ସେମାନେ ପା-ଦି ପରସେଣ୍ଟ ସତ କହିଲେ ଆଉ ଅଠାଲବେ ପରସେଣ୍ଟ ତାକୁ ବୁଲେଇ ବାଙ୍କେଇ ମିଛ, ସତ ମିଛ ତା ପଢିକିନା କହିବେ, ଯାହାକି ତାଙ୍କର ଅପପ ଯାହାକି ତାଙ୍କର ପ୍ରଚାର ପ୍ରସାରଣ ପାଇଁ, ହଁ। ମୋ ମତରେ, ହାଲୋ।
ଆଜ୍ଞା ଆଜ୍ଞା।
ଆମ ନାଇ ସରିଲା ମୋ କଥା, ଆପଣ କୁହନ୍ତୁ।
ଆ ଆଚ୍ଛା ଆପଣ ଜାଣିଛନ୍ତି ଆମର ଯୋଉ ଅ, ପିଣ୍ଡ ଟା କେତେଟା ମାନେ ଅ, କୋଉ କୋଉ ଜିନିଷର ସବୁ ଗଢା? ମୋ ପୁଆକଙ୍କୁ ବୁଝେଇବିନି ମୁଁ ଆପଣଙ୍କୁ ବୁଝେଇବିନି ସେ ସେ ବିଷୟରେ ପ-ବାସ୍ ପଚାରୁଚି ଜାଣି
ହଁ ସେଟା ଶୁଣିଛି।
ଆପଣ ସାରଳା ସାରଳା ଦାସଙ୍କ କଥା ଜାଣିଛନ୍ତି ରାଧନାଥ ରାଧାନଥ ରାୟଙ୍କ କଥା ଜାଣିଛନ୍ତି ତାପରେ ତାଙ୍କ ନାଁଟା ମନ ପଡ଼ୁନି ଆଉ କିଏ ଜଣେ ସେ କହିଥିଲେ ପିଣ୍ଡ ବ୍ରହ୍ମାଣ୍ଡ ତତ୍ଵ ଏଇସବୁ ବିଷୟରେ ଜାଣିଛନ୍ତି କି?
ହଁ ଶୁଣିଛି। ମନ ତ ନାହିଁ କିନ୍ତୁ ଶୁଣିଥିଲେ।
ଆମର ଯୋଉ ଅଛି ଆପଣଙ୍କୁ ଆତ୍ମା ଏସବୁ ବିଷୟରେ ଛାଡନ୍ତୁ ଭୂତ କଥା ଛାଡି ଦିଅନ୍ତୁ ଆପଣ ଟୋଟାଲ ଛାଡି ଦିଅନ୍ତୁ ଭୂତ କଥା ମୁଁ ଆପଣଙ୍କୁ ଆତ୍ମା ବିଷୟରେ କହୁଛି। ଆତ୍ମା ବୋଲି କିଛି ଗୋଟା ଅଛି ଆପଣ ବିଶ୍ୱାସ କରୁଛନ୍ତି ନା ବିଶ୍ୱାସ କରୁନାହାନ୍ତି।
ହଁ ବିଶ୍ୱାସ କରେ।
କରନ୍ତି।
ହଁ ଆତ୍ମା ଗୋଟେ ଜିନିଷ ଯାହାକି ମଣିଷ ଶରୀର ଆ ତୁ ବିଶ୍ୱାସ କର
ଆ ଆତ୍ମା ବୋଲି ଅଛି ବୋଲି ତାହେଲେ ବିଶ୍ଵାସ କରନ୍ତି ତାହେଲେ ତ ପରମାତ୍ମା ଥିଲେ ବୋଲି ଅଛନ୍ତି ବୋଲି ବିସ୍ୱାସ କରୁଥିବେ
ଅ ହଁ ସେମିତି
ଆପଣ କହିଲେ ଆପଣ ଭଗବାନଙ୍କୁ ଦେଖିନାହାନ୍ତି। ତେଣୁ ଆପଣ ବିଶ୍ଵାସ କରନ୍ତିନି
ବାହାରେ ବିଶ୍ୱାସ କରନ
ଓ ହୋ ହୋ ହୋ ଆପଣ ଯାହାଙ୍କୁ ଆଚଛା ଆପଣ ଯାହାଙ୍କୁ ଦେଖନ୍ତି ତାଙ୍କୁ ବିଶ୍ଵାସ କରନ୍ତିନି କିନ୍ତୁ ଯାହାକୁ ନ ଦେଖନ୍ତି ତାଙ୍କୁ ବିସ୍ୱାସ କରନ୍ତି।
ହଁ ନାଇଁ ବିସ୍ଵାସ କରେ ମାନେ ବାବା ମାନେ ଭଗବାନ ହୁଅନ୍ତି ନା ତ ତାଙ୍କର କଥା ମତେ ସତ ଲାଗେ ନା କୌଣସି ମୁଁ ମତେ ଲାଗେ କି ସେମାନେ ଗୋଟେ ପରସେଣ୍ଟ ସତ କହିଲେ ଅନେଶତ୍ ପରସେଣ୍ଟ ମିଛ କଥା କହନ୍ତି ତ ମତେ ସେଥିପାଇଁ ତାଙ୍କ ବିଶ୍ଵାସ ଲାଗେ ନା ବହୁତ ରିଜିନ୍ ଅଛି କାରଣ ଅଛି କି ମୁଁ ବିଶ୍ଵାସ କଣ ପାଇଁ କରେ ନା
ଠିକ ଅଛି ଠିକ ଅଛି ଅଛି ଆପଣଙ୍କ ଆପଣଙ୍କ ମ ଆପଣଙ୍କ ମତାମତ ଭୁଲ ନୁହଁ ଆପଣ ଯୋଉ କଥାଟା କହୁଛନ୍ତି ସେଇଟା ଶହେ ପରସେଣ୍ଟ ଶହେ ଭାଗ ତ ଯଦି ମୁଁ ଧରିବି ତାର ଅନେଶତ ଭାଗ ଠିକ କାରଣ ଆଜିକାଲିର ପରିସ୍ଥିତିରେ ଆମେ ବିଭିନ୍ନ ପ୍ରକାର ବାବାଙ୍କୁ ଦେଖୁଛେ ଯୋଉମାନେ କି ପରବର୍ତ୍ତୀ ମୁହୂର୍ତ୍ତରେ ଭଣ୍ଡ ବାହାରୁଛନ୍ତି। କିନ୍ତୁ ଅ ମତେ କିଛି କିଛି ଲାଗେ ଯେ ସେମାନଙ୍କୁ କିଛି କିଛିଟା ଶବ୍ଦ କିଛି କିଛିଟା ଅ
ହଁ ସେଇଆ ପା କହିଲିପା ହଁ କିଛି ପରସେଣ୍ଟ ଗୋଟେ ପରସେଣ୍ଟ ସତ ହେଲେ ଅନେଶତ ପର୍ସେଣ୍ଟ ମିଛ ତାଙ୍କ କଥା ଗୁଡ଼ା ଲାଗେ।
ଆଚଛା ଆଛା ସାର୍ ଧନ୍ୟବାଦ ଧନ୍ୟବାଦ ଧନ୍ୟବାଦ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଆଜ୍ଞା ଆଜ୍ଞା। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ ହଁ ହ୍ୟାଲୋ ହ୍ୟାଲୋ